ଆଜ୍ଞା, ନମସ୍କାର ଆଜ୍ଞା। ମୋ ଭୟସ୍‌ ଶୁଣାଯାଉଛି ଆପଣଙ୍କୁ? ହ୍ୟାଲୋ। ନମସ୍କାର ଆଜ୍ଞା, ହ୍ୟାଲୋ।
ହଁ-ଅ-ଅ, ମୋ, ମୋ ଭଏସ୍‌ ଶୁଣିିପାରୁଛନ୍ତି?
ଆଜ୍ଞା, ଏବେ ଶୁଣାଗଲା।
ହଁ, କଣ କରୁଥିଲେ ବର୍ତ୍ତମାନ?
ବର୍ତ୍ତମାନ ମୁଁ ଏଇଠି ଶୋଇଥିଲି, ଆପଣ?
ହ୍ୟାଲୋ।
ଆପଣ କଣ କରୁଥିଲେ?
ମୁଁ ଟିକେ ବାହାରକୁ ଆସିଥିଲି। ମାନେ ସେ ଭ୍ରମଣ କରିବ। ବର୍ଷା ହଉଥିଲା ତ, ବର୍ଷା ଛାଡିଲାରୁ ବାହାରକୁ ଆସିଲି। ଆଉ ଆପଣ
ଟେଷ୍ଟ କରିଥିଲେ, ଉଠେଇ ଦେବେ ଆଉ କଣ?
ଆଚ୍ଛା, ଆଚ୍ଛା, ଆଉ କଣ? ଯାହା ହଉ, କେମିତି କଣ ଆଜି ଦିନିଟା ଯାଇଛି ଆମର।
ଦିନଟା ଆଜି ବହୁତ ଖରାପ ଯାଇଛି।
ଆଚ୍ଛା ଆଚ୍ଛା ଖରାପ ହେଇ ଯାଇଛି।
ଆଜି କିଛି। ଗୋଟେ ମ୍ୟାାମ ତ କହିଥିଲେ ଏକ୍ଜାମ କରିବେ ବୋଲି। ତ ମୁଁ ଯେହେତୁ ଭୁବନେଶ୍ୱର ଯାଇଥିଲି କୌଣସି ବହି ଖା
ଆଚ୍ଛା ଆଚ୍ଛା ଆଉ ପଡ଼ିନି।
ହ୍ୟାଲୋ, ତ ମୁଁ ମୋ ବସରେ ଆସି ଥିଲାବେଳେ ଯାତ୍ରା କଲାବେଳେ, ଯେତିକି ମୁଁ ମୋବାଇଲରେ ପଢ଼ିଥିଲି ସେତିକି ଲେଖିଛି। ଆଉ ଗୋଟେ ସାର୍ ହଟାତ୍ ଟେଷ୍ଟ ନେଇଗଲେ, ନ କହିକି ନା।
ଆଚ୍ଛା ନ କହିକିନା, ଆଚ୍ଛା ତ ଦିଟା ଗୋଟେ କହୁଛନ୍ତି ଯେ ଖରାପ ହେଇଛି ବୋଲି।
ନାଇଁ ଫାଷ୍ଟ ଟେଷ୍ଟଟା ଟିକେ ଭଲ ହେଇଛି ଚଳିବ, କିନ୍ତୁ ସେକେଣ୍ଡ ଟେଷ୍ଟଟା ଖରାପ ରହିଛି ଆଉ।
ଆଚ୍ଛା ଖରାପ ହେଇଚି।
ଆଜ୍ଞା।
ଆଉ ଆପଣଙ୍କର। ମୁଁ କହୁଥିଲି କି, ହଷ୍ଟେଲ ବିଷୟରେ କିଛି ପଚାରୁଥିଲି। ଆମଣ ହଷ୍ଟେଲ ଟା ମାନେ କେତେବେଳୁ ବନ୍ଦ ହଉଛି? ଆ ପ୍ରପର ସେବେଠୁ ବାହାରୁ କିଛି ପଡ଼ିଲାଣି ନା।
ନା ନା ଆମର ସେମିତି କିଛି ନା ରାତି ଦିଟାରେ ବି ଆଲାଓ ଅଛି। ଆଉ କିଛି ଟାଇମ୍ ଲିମିଟ୍ ନାହିଁ।
ତ ସେମିତି କିଛି ଗୋଟେ କହିକି ଯାଉଥିବ ନା।
ନା ଆମେ ଯିବୁ। କାହାକୁ ବି କହିକିନା ଯିବୁନି, ଆମେ ଆମ ହଷ୍ଟେଲରେ ରାଜା।
ମାନେ ବୁଝିପାରିଲନ ମାନେ ତମ ହଷ୍ଟେଲକୁ କିଏ ଜଗୁଥିବେ ନା ମାନେ?
ସେକ୍ୟୁରିଟି ଅଛନ୍ତି, ସେକ୍ୟୁରିଟି ଅଛନ୍ତି, ସେକ୍ୟୁରିଟି ଗାର୍ଡ଼େ ଅଛନ୍ତି। ସେମତି କିଛି କହୁନୁ।
ଆଚ୍ଛା ଆଚ୍ଛା ନାଇଁ ମାନେ ବାହାରକୁ କିଏ ଗଲା, କିଏ ଆସିଲା, କେ
ନାଁ।
ସେମିତି କିଛି ନାହିଁ ଆଉ ତମର। ସେମିତି ହେଲେ ତ ଯିଏ ବି ନାହିଁ ସିଏ ତମ ହଷ୍ଟେଲରେ ଆସିକି ରହିପାରିବ।
ହଁ, ହଁ, କିନ୍ତୁ ସିନ୍ସକି ବି ୱାଡେନ୍ ଫୁଆଡେନ୍ ଜାଣିଲେ ବା ପାଟି କରିବେ ଆଉ ବାହାର କରିଦେବେ ଆଉ।
ଓହୋ, ଆଚ୍ଛା ଆଚ୍ଛା ନାଇଁ ମାନେ ଏମତି ଏଇଟା ତ ଡାଟା ରଖିବା କଥା ଯାହା ହେଲେ ବି। ମାନେ।
କରିନାହାନ୍ତି ଆଉ।
କେତେବେଳେ ମାନେ ପିଲା କେତେ ଜଣ ଯାଉଛନ୍ତି ସେ ପିଲା ଗଲେ ଆସୁଛି କି ନାହିଁ ସେମତି ଅସୁବିଧା ହେଇଯିବ କାଲି
ଆଁ ଆମ ସେୁଜବାକୁ ନାହିଁ।
ଆଚଛା ସେମିତି କିଛି ରଖୁନାହାନ୍ତି ଆଚ୍ଛା ଆଉ ଆଉ କଣ ମାନେ ଆଉ ଅଛି ଯ କଣ ଖାଇଥିବ କଣ।
ଆଜି ଭାତ ଡାଲିକି ଭଜା ଖାଇଥିଲି।
ଭାତ ଡାଲି ଭଜା ହ ହଁ ଆମେ ଆଜି ସେମିତି ଆଜି ଯେହେତୁ ଦେବସ୍ନାନ ପୂର୍ଣ୍ଣିମା ତ ଆମର ସାଧା ହେଇଥିଲା ତ ଭାତ ଡାଲମା ଆଉ ଗୋଟେ ପୁରା ଦହି ର କଣ ଗୋଟେ ହେଇଥିଲା। ଆଉ ଗୋଟେ ହଁ ଏମତି ଖଟା ହେଇଥିଲା ଆମ୍ବ ହେଇ ଆଉ ବୁଝିଲେ ଆଉ ଆଉ କଣ ଆଉ କଣ ଆଉ ତମର ସେପଟେ କଣ ବର୍ଷା ହଉଛି ନା ଖରା ହଉଛି?
କିଛି ହଉନି ସେମିତି ବର୍ଷା ଉଠେଇଛି ଅବଶ୍ୟ ଯେହେତୁ ସନ୍ଧ୍ୟା ହେଲାଣି ଏ ଖରା ହେଉ
ଓ ସନ୍ଧ୍ୟା ହେଲାଣି ହଁ ସନ୍ଧ୍ୟା ଏବେ ଆଛା ଆଉ ଆଉ କଣ ଆପଣ ଆଜି କଣ ଗୀତା ଫିତା ପଢୁଛନ୍ତି ନାଁ ନାଇ?
ଆଜି ମୁଁ ଆସି ପହଞ୍ଚିଲି କଟକରେ ଦଶଟା ବେଳେ କ୍ଲାସ୍ କଲି ଡାଇରେକ୍ଟ।
ଆଛା ଆଚ୍ଛା। ଆଚ୍ଛା ଆପଣ ତ ବହୁତ ଭଲ ଆଦର୍ଶ ଛାତ୍ର ଜଣଙ୍କ ସାଙ୍ଗେ ସାଙ୍ଗେ ଆସିକି ଆମେ ତ ଆସିଲା ନା ତିନି ଦିନ ଛୁଟି ନେଇଥାନ୍ତୁ ଶୋଇଥାନ୍ତୁ ପ୍ରଥମେ ମୁଁ ତ ଗୋଟେ ଥର କଲେଜ ଗଲେ ମୁଁ ତ ଗୋଟେ ଥର ବସରେ ଯଦି
ଯେହେତୁ ଆଜି ଏକ୍ଜାମ ଥିଲା ତା ଖାଲି ଯିବାର କଥା।
ଆଛା ଆଚ୍ଛା ନାଇଁ ମୁଁ ଯଦି ଗୋଟେ ଥର କଲେଜ ଯଦି ଗଲି ହେ ବସ ରେ ଗାଡି ମିଳିଲା ତ ଭଲ ଯଦି ଗାଡି ନ ମିଳିଲା ବସ ରେ ଯିବାକୁ ପଡିଲା ତାହାଲେ ଆସିଲେ ତିନି ଦିନ ମୁଁ ଛୁଟି କରେ ମୁଁ ରେଷ୍ଟ ନେଇଁ ଘରେ। କାହିଁ ନା ଆମ କଲେଜ ବହୁତ ଦୂର ନା ମାନେ ଛଅ କିଲୋମିଟର। ଯିବା ଛଅ କିଲୋମିଟର ଆସିବା ଛଅ କିଲୋମିଟର। ହ ଆଉ ଫେରେ ମାନେ ଆମେ କଲେଜ ଯିବୁ ସେଠି ବମି ଖାଲି ମହର୍ଷି କଲେଜ ଯୁ ବମି ଖାଲି ସେ ଲେଯରୁ ଓହ୍ଲେଇବୁ ଆମକୁ ହେଠୁ ଓହ୍ଲେଇଲା ପରେ ସେଠୁ ଫେରେ ଆମେ କଲେଜ କୁ ଯିବାକୁ ଚାଲିକି ଯିବାକୁ ପଡିବ ମାନେ ଇଏ ଅଛି। ଟିକେ ଯୋଉଠୁ ଟ୍ରେନ ଲାଇନ ଅଛି ବହୁତ ସାରା ଷ୍ଟ୍ରଗଲ କରି ଯିବାକୁ ପଡେ।
ଆଚ୍ଛା ଆଚ୍ଛା।
ହଁ ତ ଟ୍ରେନ୍ ଲାଇନ୍ ପାର କରିକି ସେ ଦେଇକି ସେପଟେ ରୋଡ ଦେଇକି ଆମେ ଯାଉ ମାନେ ପାଖାପାଖି ସିଏ ବେଶୀ ବାଟ ବି ନୁହଁ। ସେ ପାଞ୍ଚରୁ ଛଅଶ ଖଣ୍ଡେ ମିିଟର ହବ ବୁଝିଲେ। ହଁ ତ ସେମିତି ଯିବ ପଡା ଆଉ ତ ମଝିରେ ମଝିରେ ଯଦି ଏକ୍ଜାମ ରହିଛେ। ମୋର ଗୋଟେ ସାଙ୍ଗଟା। ହବ ଦେଖିଦିଏ ନାଇଁ ମୁଁ ଜାଣିନି ସବୁ ବୁଲାବୁଲି କରେ ଆମେ ତିନି ଜଣ ପିଲା ଯାଇଥିଲୁ ଯୋ ଇଏ ରେ ବସ ରେ ସେଠି ବମି ଖାଲ ରୁ ଓହ୍ଲେଇଲୁ। ତାପରେ ଆସିଲ ବେଳେ ସେ ଯୋଉ ଟ୍ରେନ୍ ଲାଇନ ରେ ସେ ଯୁ ମାଲବାହୀ ଟ୍ରେନ୍ ଗୋଟେ ରହିଯାଇଥିଲା ମାଲବାହୀ ଟ୍ରେନ ତ ଜାଣିଥିବେ କେତେ ବଡ ବଡ। ଆଉ ସେମିତି ନୁହଁ ଯେ ମାନେ ଲୋକାଲ ଟ୍ରେନ୍ ହେଇନ ଯେ ତ ଆମେ ମଝିରେ ବସି ସେ ପଟେ ବାହାରିକି ପଳେଇଯିବୁ। ସେମିତ ନୁହ ତ ମାଲବାହ ଟ୍ରେନ ପୁରା ଲାମ୍ବା ଟେ ଆମର ପରୀକ୍ଷା ପୂରା ଲେଟ୍ ହେଇଗଲାଣି। ତ ମୁଁ ଯଥାଶୀଘ୍ର ଯିବାର ଅଛି। ତ ଆମେ ବାଧ୍ୟ ହେଇକି ସେ ଯୋଉ ଟ୍ରେନ୍ ତଳେ ପଶି ଯିବୁ ବୋଲି ଭାବିଲୁ। ତ ଆମର ଗୋଟେ ମିତ୍ରଙ୍କର ସାର୍ଟ ପୁରା ଆମର ସାର୍ଟ ଗ୍ରୀନ୍ କଲ ମାନେ ଲାଇଟ୍ ଗ୍ରୀନ୍ ତ ଲାଇଟ୍ ବ୍ଲୁ ଟାଇପ ତାମର ସାର୍ଟ ଟା ବ୍ଲାକ। କଲର ହେଇଗଲା ବୁଝିଲ। ପଛପଟ ଟା ପୁରା ବ୍ଲା ଆଗଟା ଯେମତି ଲାଇଟ୍ ବ୍ଲୁ ରହିବା କଥା। ତ ସେ ବହୁତ ଭଲ ନୂଆ ଡିଜାଇନ ଗୋଟେ କସେଟା ଆଉ ଗୋଟେ ପିଲାଙ୍କର ତ ସାର୍ଟ। ସାର୍ଟ ଟା ଚିରିଗଲା ଲାଗିକି। ଏମତି ଆମେ ଆଡଭେଚର କରିକି ଯାଇଥିଲୁ। ସେଦିନ ଏକ୍ଜାମ ଦବ। ନାଇଁ ନାଇଁ ଆମେ ଆପଣ ଦେଖିେଥିବେ ଆମେ କେତେ ମୋଟା ଲୋକ ସାଙ୍ଗେ ସାଙ୍ଗେ
ଆଇ
ପଶିକି ବାହାରି ଯିବୁ ସବୁ ବୁଝିପାରୁଥିବେ। ଆମେ ତ ସେ ସେ ଯୋଉଁ ଯେତିିକି ସେଫାଙ୍କା ଅଛି ସେ ଯୋଉ ବଗିର ସେ ବଗି ମଝିରେ ବି ଭାରିବେ ଦୁଇ ଜଣ ନା ଆମର ସେ ଯଉ ଦିଟା ମିତ୍ର ଅଛି ସେମାନେ ବହୁତ ପତଳା ପତଳା ଲୋକ।
ନ
ବୁଝିଲ ହଁ ତସେ ବହୁତ ପତଳା ଲୋକ ତାଙ୍କୁ ସାର୍ଟ ବି ହୁଏନି ମଝିରେ ମଝିରେ। ହଁ ତ ବୁଝିପାରୁଥିବେ ତ ସେ ଯୋଉ ଅସୁବିଧା ହେଲା। ସେଥିଲାଗି ଯାହା ହଉ ଆହୁରି ଭଲ ଜିନିଷ କିଛି ହେଇନି। ମାନେ ସେ ଟ୍ରେନ ଟା ଚାଲିବା ଷ୍ଟାର୍ଟ ହେଇଯାଇନି। ନହେଲେ ସେ ଆହୁରି ବହୁତ ଭଲ ଆଡଭେଚର ହେଇଯାଇଥାନ୍ତା। ଆମ ପାଇଁ। ବୁଝିଲେ ହଁ ପରୀକ୍ଷା ସହ ପ୍ରାକ୍ଟିକାଲ ବି ହେଇଯାଇଥାନ୍ତା। ମାନେ ଏମିତି ମଝିରେ, ମଝିରେ ଆଡଭେ ଚାର ବି କରିଆ ର ଅଚ୍ଛି କାହିଁକି ନହେଲେ ପରେ ଫେରେ ନା ନାତି ନାାତୁଣୀ କୁ ଫେରେ କଣ ଶିଖେଇବୁ। ସେ ଆମ ଯେଯେ। ଜେଜେମା ମାଂସକୁ କୁହନ୍ତି ଯେ ଆମେ ନଈ ପାରି ହେଇକି ଇଏ କରିକି ଯାଉ ସ୍କୁଲ କଲେଜ ତାରେଯେ କହିବୁ ନା ନାଇ ଯେ ହଁ ଆମେ ସେମିତି ଟ୍ରାଲେଟ। ପାରିକି ଟ୍ରେନ ଉପରେ ଚଢିକି ଟ୍ରେନ ତଳେ ଚଢିକି
ଆଜ୍ଞା, ଆଜ୍ଞା ବହୁତ ଭଲ।
ହଁ ହଁ ତ ଟ୍ରେନ ଚଢ଼େଇବେ ଏମତି। ତାପରେ ଏଇ ସମସ୍ୟ ରୁ ଦୂର ହେବା ପାଇଁ ଆମକୁ ଗୋଟେ ଦୁଇ ଚକିଆ ଯାନ ଘର ଲୋକ ଦେଇ ଦେଇଦେଛନ୍ତି। ତ ବର୍ତ୍ତମାନ ଆମେ କଲେଜକୁୁ ଛାଡିକି ଆଉ ସବୁଆଡେ ଯାଉଛୁ। ସେ ଜାନରେ। ହଁ କାହିଁକ ନା ଆମ କଲେଜ ପାଖରେ ସେ ଯୋଉ ଗୋଟେ ମଲ ଅଛି। ଗୋଟେ ମଲଟେ ଅଛି ତାଠୁ ଟିକିଏ ବାଟରେ ଏସ ପ୍ଲାନେଟ୍ ଅଛି ମାନେ ବମି ଖାଲି ଟିକେ ଆଗକୁ ଅସୁଲ ଗୋଡ କରୁଥିବେ ଜାଣିଥିବେ। ଏକ୍ସପାନେଟ ଅଛି। ସବୁ ଅଛି। ଆମ ପାଖାପାଖି ଅଞ୍ଚଳରେ ସବୁ କିଛି ଅଛି। ହଁ ଆରାମରେ ଆମକୁ ପର୍ବ ଦେବା ପାଇଁ କିଛି ବି ମାନେ ବହୁତ ସାରା ଅପସନ ଅଛି ଆମ ପାଇ ଏବେ। ଆମେ ମଝିରେ ମଝିରେ କନଫ୍ୟୁଜ ବି ହେଇଯାଉ। କୁଆଡେ ଯାଇକି ବରବାଦ ହେବୁ। ତାପରେ ଆମେ ଚୁଜୁ କରୁ ଏକ୍ସପ୍ଲାନେଟ ଜାଇ ଗେମ ଖେଳୁଟିକେ। ଯାଇକି ଖେଳିକି ଆସୁ ଏମିତି ଆଉ। ସିଏ ବି ଭଲ ସିଏ ବି ଖୁସି। ନାଇଁ ମଝିରେ, ମଝିରେ ମାନେ ଆମର ସେମିତି ପାଠ ପଢା ଟିକେ ଅ ଅଧିକ ହେଇ ଗଲେ ଗେମ୍ ଖେଳିବାକୁ ପଳାଉ ମାନେ ଯଦି ଅ ଗୋଟେ ଦିଟା ଖଣ୍ଡେ କ୍ଲାସ କରିଦେଇଥିବୁ ତ ଯାହେଲେ ବି ଦି ତିନି ଦିନ ଖଣ୍ଡେ ତ ଗେମ୍ ଖେଳିବୁ ନା।
ଆଚ୍ଛା ଆଚ୍ଛା।
ହଁ ମାଇଣ୍ଡ ଫ୍ରି କରିବା ପାଇଁ।
ଆଜ୍ଞା।
ହଁ ତାପରେ ପୁଣି ଘଣ୍ଟାଏ ଘଣ୍ଟେ ପଢୁ। ତାପରେ ଫେରେ ଆଉ ତିନ ଚାରି ଦିନ। ବୁଝିଲ? ହଁ ତ ସେଇ ଭଳିଆ। ହଁ ଏମିତି ଟିକେ ଟିକେ ମଝିରେ ଓଭରଲୋଡ ହେଇଯାଏ। ସେ ଜିନି ସବୁ ହଁ ଆମେ ଟିକେ ନିଜକୁ ରିଲାକ୍ସ କରିବା ପାଇଁ ଏକ୍ସପାନେଟ ପଳାଉ ଗେମ ତ ବହୁତ ପ୍ରକାର କାମ କରୁଛି ଆଜ୍ଞା ଆଜ୍ଞା ଆଉ ଆଉ କୁହନ୍ତୁ? ଆପଣ ଆପଣ କଣ କରନ୍ତି? ରିଲାକ୍ସ କରିବା ପାଇଁ ମାଇଣ୍ଡ?
ଆମେ ଯେହେତୁ ବିଶ୍ୱବିଦ୍ୟାଳୟ ଭିତରେ ରହୁଛୁ ଆମକୁ କୌଣସି ଅସୁବିଧା ହନି ଆମକୁ ଆ ଆମେ ଯେହେତୁ ବିଶ୍ୱବିଦ୍ୟାଳୟ ଭିତରେ ରହୁଛୁ ଆମ ଠାରୁ ଆମ ଡିପାର୍ଟମେଣ୍ଟ ପାଖେରେ। ୟେସ। ଆଜ୍ଞା ଏସ୍ ଆର୍ଚ ଇନଷ୍ଟିଚ୍ୟୁଟ୍ ଠାରୁ ବିଜେପି କଲେଜ ଯେତିିକି ବାଟ ସେତିିକି ବାଟ।
ଓହୋ ମୁଁ ବୁଝିପାରିଲି ସେ ପାଖାପାଖି ତ ସବୁ ଜିନିଷ ଥାଏ ସେଠ ସେଠି ଯେମିତି ବିଜେବି କଲେଜ ଯେମିତି ଏଠି ହଷ୍ଟେଲ ସେ
ସେ ସେଇ ସେଇଭଳିଆ ଆଉ ଖାଲି ତ ତମେ ଖାଲି ସେଇ କାମ୍ପସ ଭିତରେ ଚାଲି ବୁଲିବା କଥା ଆଉ।
ଆମେ ଚାଲିକିନାମେ ବୁଲୁ ସାଇକଲ ଧରି ବୁଲୁଛୁ।
ଆଚ୍ଛା ସେମାନେ ହଁ ବଡ ବି କ୍ୟାମ୍ପସ ସେଇଟା ବି ମୁଁ ଯାଇ ଚି ରେଭେନ୍ସା କୁ ଯା କଲେଜକୁ ମୁଁ ଯାଇଛି ମାନେ ମୋର ଗୋଟେ ଭାଇଟେ ସେଠି ପଢୁଥିଲେ। ସକାଳେ ଯେ
ଆଜ୍ଞା।
ହଁ ମାନେ ଏବେ ସେ ତ ହେଇଗଲେଣି ମାନେ ପାସ ହେଇକି କୁଆଡେ ପଳେଇଲେଣି। ମୁଁ ଯାଏ ମଝିରେ ମଝିରେ ଆମ ଏ ଯଉ କଟକ ଯାଆନ୍ତି ତ ବାଲିଯାତ୍ରା ପଡେ।
ଆଜ୍ଞା ଆଜ୍ଞା।
ତ ମୋ ବାବାଙ୍କର ମୋର ଯାଉ କଟକ ସେଠୁ ଭାଇଙ୍କୁ ନେଇକି ଯାଉ ରେଭେନ୍ସ ରୁ ମାନେ ତା ତ ଶନିବାରିଆ ରବି ବାରିଆ ଥାଏ ତ ସେଠୁ ଯାଇକି ଆମେ ବାଲିଯାତ୍ରା ରେ ବୁଲାବୁଲି କରୁ ତାପରେ ଘରକୁ ଆସୁ ନେଇକି।
ଆପଣ ଏଇ ଏଇ ବର୍ଷ ବାଲିଯାତ୍ରା ଆସିବେ ଆପଣଙ୍କୁ ମୁଁ ବୁଲେଇବି।
ହଁ ନିଶ୍ଚୟ ନିଶ୍ଚୟ ମୁଁ ଏଇ ବର୍ଷ ଯିବି କାହିଁକି ଏଇର୍ଷ ତ ମୋର ପୂର୍ବ ବର୍ଷ ଯେହେତୁ ଗାଡି ନ ଥିଲା ତ ଯାଇ ହେଉନଥିଲା। ଏ ବର୍ଷ ତମ ପାଖରେ ଗାଡି ଅଛି ତ ଯାହେଲେ ଭି ଯିବି କାଇଁ ଯିବିନି?
ସ୍କୁଟି ନାଁ ବାଇକ୍?
ନାହିଁ ଆମର ସେ ଯଉ ଇଲେକ୍ଟ୍ରିକ ସ୍କୁଟି ଗୋଟେ ଓଲାର ଆଣିଛୁ।
ବହୁତ ଭଲ।
ହଁ ଭଲ ଇଏ ଏବେ ତ ଜାଣିଥିବେ ଯୋଉ ଗ୍ୟାସ ତେଲ ରେଟ୍ ଯୋଉ ଭଳିଆ ବଢ଼ିଲାଣି ତ ଇଏ ଆଣିବା ପଡିବ ମାନେ ଇଲେକ୍ଟ୍ରିକ ଗାଡି ହିଁ ଆଣିବାକୁ ପଡିବ। ଇଲେକ୍ଟ୍ରି ଗାଡି ଆଣିଲେ ବି ସେ ବି ଭଲ ସେଥିରେ ସବସିଡି ବି ମିଳିଯାଉଛି ବହୁତ ଭଲ ଜିନିଷ ଆଉ।
ଆମର ସେ ଗାଡ଼ି ଆଣି ଆସିବ ଆମେ ବୁଲିବା ଆଉ।
ଠିକ ଅଛି ନିଶ୍ଚୟ। କାଇଁକାଇଁ ଆମେ ପ୍ଲାନ୍ କରିଦବା ଗୋଟେ ତମେ ତମ ସାଙ୍ଗ ସାଥି ଆସିଯିବ ଆମେ ଆମ ସାଙ୍ଗ ସାହି ମିଶି ଯିବା ବୁଲାବୁଲି କରିବା କଁ ଅଛି।
ଆଜ୍ଞା ଏ କିଛି କଥା ନାହିଁ।
ଠିକ୍ ଅଛି।
ଆଉ ଆପଣଙ୍କୁ ସେମଠ ଯୋଡ଼େଇ ରଥିବ ମୋ
ଏ ଠି ଠିକ୍ ଅଛି ଠିକ ଅଛି ହଉ ହଉ ହଉ ମୁଁ ରଖୁଛି ଧନ୍ୟବାଦ।